ହ୍ୟାଲୋ। ଭଏସ୍ କଟୁଚି ତମର।
ଏ ନେଟୱାର୍କ ବା ପାଉନି ଆଉ।
ହଁ ମୋର ଆଉ ର୍ଷା ଉଠେଇଲାଣି ଆମ ଆଡେ ଯେର ସେ।
ହଁ ଏବେ ତଥା ବିି ଟିକେ ଟିକେ ଏ ଶୁଭୁଚି ଆଉଟିକେ କହିଲ ଟିକେ। ହ୍ୟାଲୋ।
ରୁହ ଏ ଆଡେ ବା ଟୋଟାଲି ନେଟୱାର୍କ ନାହିଁ ଆଉ।
ତମର
ସୁଭୁଚି?
ହଁ ଶୁଭିଲା। ମୁଁ କହିଲି ତମର କୋଉ ସିମ୍?
ହଁ।
ମୁଁ କହିଲି ତମର କୋଉ ସିମ୍?
ମୋର ଜିଓ ସିମ୍ ପା।
ଆଉ ଜିଓ ର ପ୍ରୋବ୍ଲେମ ହବ ଆଉ।
ହଁ ଆମ ବର୍ଷା ଉଠେଇଲା ମାନେ ସିଏ ଭାଇ ତାର ଗଲା।
ଗଲା ଦିଅ ଯିଅ ପାଇଚି କାମ ଦିଅର।
ହୁଁ।
ହଁ ମୁଁ କହୁଚି କଣ କହୁଥିଲ ତମ କଲେଜ ଆସିବ କଣ ହଇରାଣ ହଉଥିଲା ନା କଣ?
ହଁ ବା କଲେଜ ତ କୁହନି ଯୋଉ ଦିଟା ଖଣ୍ଡେ ବସ୍ ଯିବାକୁ ପଡେ। ତାପରେ ପୁଣି ବସଷ୍ଟାଣ୍ଡ ପାଖରେ ଛାଡିଦବ ଯେ ଚାଲି ଚାଲି ଯିବାକୁ ପଡିବ।
ତମକୁ ଆମର ଏଠି କୋଉଠି ଛାଡେ ଆମ ତାରପୁରରେ ଛାଡେ କିି ତମକୁ?
ହୁଁ ହୁଁ।
ତାରପୁରରୁ ଟିକେ ଜଷ୍ଟ ଆଗକୁ ବି ଆଣିନି କଲେଜ ଯାଏ।
ନା ବା।
ହଁ ହଁ ଏତିକ ବାଟ ଚାଲିକି ଆସିବା ପଡୁଥିବ। ତମେ କଣ ଡାଇରେକ୍ଟ ଜଗତସିଂହପୁର ଦେଇକି ଆସ?
ନାଁ ମ ଆମର ଏପଟେ ଯୋଉ ଏଡସମା
ହଁ ହଁ ଏପଟେ ଦେଇକି ଆସ ନାଇଁ?
ହୁଁ ମଣିଜଙ୍କା ପଟେ ଦେଇକି ଯାଉ ଆଉ।
ଓହୋ।
ହଁ।
ଆଉ। ଆଉ ତୁ ଖାଇଚୁ କଣ?
ଏଇ ଆମର ଆଜି ଟିକେ ଚିକେନ ହେଇଥିଲା ଆଉ।
ଓହୋ ଖାଇଦେଲଣି?
ହଁ ଖାଇସାଇଲୁ।
ବାରୁଟାରୁ ଖାଇଦଉଛ ନା କଣ ଜଲ୍ଦି।
ଓ ହଁ ହଁ ଟିକେ କସା ଖାଇଲୁ। ଏବେ ତରକାରୀ ଖାଇବୁ ଆଉ। ହଁ ତମେ ଚିକେନ୍ ଖାଅ?
ହଁ। ଚିକେନ ଖାଏ, ତ ମଟନ ଖାଅ।
ନାଁ ମୁଁ ମଟନ୍ ଖାଏନି।
ଆଁ।
ନାଁ।
ସେ ଟିକେ କ୍ଷୀରୁଆ ଗନ୍ଧେଇନିକି।
ଖିରେ ସ୍ମେଲ୍ ତାର ଗୋଟେ ଇଏ ମାନେ ଖା ବାନ୍ତି ହେଇଯିବ ତାକୁ ସେ
ହଁ।
ତାପରେ ଆଉ ଗୋଟେ କଥା ମାନେ ଯଦି ତାକୁ ଜୀବ ଟାକୁ ମାରିବା ଦେଖିଦେଇଥିବ ତା ଆହୁରି ଇଏ ଲାଗିବ ଆଉ ଖାଇବାକୁ ନେକ୍ସଟ ଟାଇମ ଇଚ୍ଛା ହବନି।
ହଁ ବା ତାପରେ ସିଏ ଯୋଉ ଆମର ଟଙ୍ଗେଇ ଦେଇନଥାନ୍ତି କି ପ୍ରାୟ।
ଉଫ୍ କାହିଁ କହୁଛ ହଁ। ମାନେ ବେକଟକୁ କାଟି ଦେଇକି ଟଙ୍ଗେଇ ଦିଅ ତାଙ୍କୁ ଦେଖିଲା କୁ କଷ୍ଟ ଲାଗୁଥିବ।
ସେଥିପାଇଁ ଏତେ ଇଚ୍ଛା ହୁଏନି ତାକୁ ଖାଇବାକୁ।
ହଁ। ତାପରେ ସିଏ ତ ସିଏ ଗୋଟେ ଜିନିଷ ତାର ଯୋଉ କହୁଛ ସ୍ମେଲ୍ ଟା ସେ ସ୍ମେଲ୍ ଟା ବି ଗୋଟେ ଜିନିଷ। ତ ଆହୁରି।
ହଁ ସେଇ ଯୋଗୁ ତ ମୁଁ ଖାଏନି ଆଉ ଏତେ ଯୋଉ।
ହୁଁ।
ଜଣେ ଜଣେ ଅଛନ୍ତି ଭଲରେ ଟିକେ କରନ୍ତି।
ହୁଁ ହଁ ଆଉ ଯାହାକୁ ଠିକ୍ ସେ ଆସେନି ମତେ ଲାଗେ ତାଙ୍କର ସ୍ମେଲ୍ ଲାଗେ ଅଧିକ।
ହଁ।
ଛି ମୁଁ ବା କହୁଛି ଆଇଁଷ ଜିନିଷ ଯଦି ନିଜ ଘର ହଁ କଣ କହିଲ।
ମୁଁ କହିଲି ତା ଦେହରେ ଟିକେ ମସଲା ମସଲା ଯଦି ବହୁତ ଦବ ମାନେ ବହୁତ ସମୟ କଷି କଷି କଷି କଷିଲା ପରେ ସେ ଯାଇକି ଭଲ ଲାଗିବ ଟିକେ।
ହୁଁ ହୁଁ ହୁଁ।
ହଁ।
ଆଉ ଯଦି ମ ମାନେ ଆଉ ମୁଁ ଭାବୁଛି ଆଇଁଷ ଜିନିଷ ତ ସମସ୍ତଙ୍କ ଘରେ ଖାଇବା ଯାହା ଘରେ ଦେଖିବ ଖାଇବା ଯେତେବେଳେ ଭଲ ହେଇଥିବ ତା ଘରେ ଖାଇବ ନହେଲେ ଖାଇବନି ନହେଲେ ନେଷ୍ଟ ଟାଇମ କହିବ ମୁଁ ଆଇଁଶ ଛାଡ଼ିଦେବି।
ଇଏ ହଁ ବା।
ମୁଁ ଗୋଟେ ମୁଁ ଗୋଟେ ପିଇଷି ଘରକୁ ଯାଇଥିଲି ନା ପିଇଷି ମାନେ ପିଇବି ଝୁଅ ଘରକୁ ଯାଇଥିଲି। ଆଏ ମଟନ୍ ଏତେ ଜୋର୍ ରେ ସ୍ମେଲ୍ ହଉଥିଲା ମାନେ ମୁଁ କହିଲି ମୁଁ ତ ଏମିତିରେ ଖାଏନି ମୁଁ ଏ ସ୍ମେଲ୍ ଶୁଂଘିଲେ ମୁଁ ନେଷ୍ଟ୍ ଆଉ ସେ ଚିକେନ୍ କରିବା ବି ଖାଇଆ ଛାଡ଼ିଦେବି।
ହଁ
ତା ଦିହରେ ପୋଡପିଠା ମଟନ୍ ସହିତ ପୋଡପିଠା ମଜା ଯିବ ମଣିଶ ମଟନ୍ ବାସ୍ନା କୁ ପୋଡ ପିଠା ମୁଁ କହିଲି ମ ଟନ ତ ଛାଡିଛି ଛାଡିଛି ପୋଡ ପିଠା ବି ଆଜି ଠୁ ଆଉ ଖାଇବି ନି କି କଣ?
ହଁ ବା ସିଏ ଜଣେ ଜଣ ଟିକେ ରାନ୍ଧି ପାରନ୍ତିନି ଆଉ।
ହୁଁ ହୁଁ।
ଉ ଉଁ
ସେ ଯାହା ତାଙ୍କ ନରା ତାଙ୍କ ରାନ୍ଧି ନ ପାରିବେ ରାଉଛି ବା ଛାଡିଦେବେ ଠୁଟ ମଟନ୍ ଖାଇବା।
ହଁ ବା।
ହଁ।
ଆଉ ବି କଣ କହିଲ ମଟନ୍ ଟାକୁ ଟିକେ ଫାଷ୍ଟ ସିଝେଇବା କଥା ଭଲସେ।
ତମେ ରୋଷେଇ ଜାଣିଛ?
ହଁ ମୁଁ ଜାଣିଛି।
ହ
ମଟନ ଇଏରେ ଏତେ କରିରେନି କିନ୍ତୁ ମୁଁ ଦେଖେଇ ସବୁବେଳେ ମା କରନ୍ତି। ସେ ବହୁତ ସମୟ ସିଝେ।
ତମେ ଭାଇ ଭଉଣୀ ନାଇଁ ବାଉ ବଡବାପା ଏମିତି
ନା ଆମର କେହି ନାହାନ୍ତି।
ହଁ ହଁ।
ହଁ ହଁ ଆଜି ଆଜିିକାଲି ତ ଯୋଉ ପ୍ରଥମେ ଭିନ୍ନ ହେଇଯାଉଛନ୍ତି ଆଉ ନା କଣ?
ସେ କାହିଁ କହୁଛୁ ଆଉ ମାନେ ଲାଇଫ ରେ ସେଇ ଯିଏ ଭାବୁଥିବ ଝିଅ ବଳେ ଭାବୁ ତୋ ବଡ ଫ୍ୟାମିଲି ସବୁଠୁ ଭଲ ହେଲା ସେ ଯେତେବେଳ ଦେଖ ଖିବ ଜେ ତାର କହିବ ନେକ୍ସଟ୍ ଟାଇମ୍ ବଡ ଫ୍ୟାମିଲୀ ଦରକାର ହିଁ ନାଇ।
ଅଁ।
ସବୁଆଡ଼େ ପ୍ରାୟେ।
ହଁ ବା।
ମୋ ଯୋଉଠି ଭାଇ ଫାଇ ସେଇଠି ଝଗଡା ହେଲା।
ଥିଲା କି ଏବେ ବେଶୀ ହଉଛନ୍ତି। ଏବେ ବେଶୀ ହେଉନ୍ତୀ କି? ଆଗରୁ ଆମର ଖର୍ଚ୍ଚ କମ ଥାଇକି ବି ଲୋକ ରହୁଥିଲେ ନା ନାଇଁ ଜଏଣ୍ଟ ଫ୍ୟାମିଲୀ?
ହଁ। ଏବେ ମାନେ ଆଉ ମାନେ ଜଏ ଫ୍ୟାମିଲୀ କୋଉଠି ଦେଖିବାକୁ ମିଳୁନି ବାଇଚାନ୍ସ କୋଉଠି ଦେଖିଦେଲ ଗୋଟେ ଦିଟା କୋଉଠି ଥିବେ କିନ୍ତୁ ମାନେ ଭିନ୍ନ ହେଇଥିବା ତାଙ୍କର ବା ସିଓର।
ହୁଁ।
ତା ସେ ଏବେ ଏମିତି ସବୁ ଦେଖିଲା ବେଳକୁ କହିବ ଆଉ ନେକ୍ସଟ୍ ଟାଇମ୍ ଫ୍ୟାମିଲୀ ବଡ ଦରକାର ହିଁ ନାଇଁ।
ନା।
ହ
ହିଂସା ବାତ ତ ମାଡ଼ି ଚାଲିଛି ଆଉ।
ଆ ତ ମାନେ ଜାଗା ପାଇଁ ଯେମିତି ଏବେ ଜିନିସ ସତରେ ଜାଗାକୁ ନେଇ ସ୍ଵର୍ଗ କୁ ଯିବେ।
ହ ବା ଲୋକ ବୁଝୁନାହାନ୍ତି ମଣିଷ ଜୀବନ ଆମର କେତେ ଦିନ ନା?
ଆରେ ହଁ। ମୁଁ ଆଗରୁ ଭାବୁଥିଲି ବଡ ଫ୍ୟାମିଲି ସବୁଠୁ ବଢିଆ ମତେ ପକ୍ଷରେ ବଡ ଫ୍ୟାମିଲି ବଢିଆ ଲାଗେ ହେଲା। କିନ୍ତୁ ଏବେ ସବୁ ଏ ଏତେ ପାଲା ଦେଖି ଦେଲି ଯେ ମୁଁ କହିଲି ନା ନା ଅଚୁଅଲି ଛୋଟ ଫ୍ୟାମିଲି ଭଲ ବଡ ଫ୍ୟାମିଲି ଜମା ଭଲ ନୁହଁ।
ହଁ ବା।
ତାହାର ଇଛା ଜାଗାକୁ ନେଇଗଲ ଯଉ ଉପରକୁ ନେଇକି ଯିବ ନା କଣ। ତାଠୁ ବେଟର ବାବା ଶାନ୍ତିରେ ରୁହ।
ହଁ। ଇଏ ଏବେ ତ ବେଶୀ ଆଉ ହୁଁ।
ତମ ଭାଇ କୋଉଠି ଡିପ୍ଲୋମା କରୁଛନ୍ତି?
ସିଏ ଆମର ଚଉଦୁଆ ରେ କରୁଥିଲା।
ଅହଁ।
ଉଁ ହୁଁ ହୁଁ ଏ ତାର ପା ଏଇ ବର୍ଷ ସରିଲା।
ଅହ କ୍ୟାମ୍ପସ୍ ଆସିଗଲାଣି।
ହଁ କ୍ୟାମ୍ପସ ଆସିଥିଲା ଯେ ମା ମନା କଲେ ଯିବା ପାଇଁ।
ହଁ ହଁ ତାପରେ ଏବେ କଣ କରିବେ?
ଉଁ ଶିଏ ବା ଏବେ ସେଇ ଡବ୍ଲୁ ଏସେ ସି ସରେ କରିବ କଣ କହୁଛି ରୋବଟିକ ଇଏରେ କରିବ ଆଉ।
ଓଁହଁ ସେଇ ଛଅ ମାସ କି କେତେ ମାସ ହେଇଥିବ କୋର୍ଷ ଆଉ ନା।
ହୁଁ ବର୍ଷି କିଆ ତାର।
ଅହଁ ସେ ପଢୁ ଛୁଆ ଟା ବି ତ ତମଠୁ କେତେ ବର୍ଷ ସାନ ସିଏ।
ମୋଠୁ ତିନି ଚାରି ବର୍ଷ ସାନ।
ଅ ହଁ।
ହୁଁ।
ଆଉ।
ଆ ତମ
ତମେ ଯୋଉ ମାନେ କଣ କହିଲ କଣ କହିଲ।
ତମେ ଖାଇ ସାରିଲଣି।
ହ୍ୟାଲୋ ନା ବା ଖାଇନି ଖାଇବି ଆଉ।
ହଁ କଣ କହୁଥିଲ?
ମୁଁ କହିଲି ଯୋଉ ତମ ନାଁ ଆଉ ସେ ଯୋଉ ଅବିଲିପ୍ସା।
ହୁଁ।
ତମ ନାଁ ରେ କନ୍ଫ୍ଯୁସ୍ ବହୁତ ମିସିଂ ସିଏ।
ହଁ ହଁ।
ହଁ ବହୁତ ମିସିଂ ମାନେ କଥା ହେଇଗଲେ ଲାଗିବନି କଣ କହିଲ ଯେ ତମେ ତମ ଆଗରୁ ଜାଣିଛି ଆଉ ମାନେଲାଗୁଛି ଆଗରୁ ଜାଣିଛେ ତମ ସହ କଥା ହଉଛୁ।
ନାଇଁ ନାଇଁ ସେ ବହୁତ ଭଲ ପିଲା।
ଗୋଟେ କଲେଜ ଆଉ ନା।
ହଁ ସ୍ତ୍ରୀ ଆମ ଘର ପାଖରେ ବା।
ତମେ ଦିଜଣ ଘର ପାଖ।
ହୁଁ।
ତାଙ୍କ ଘର ତ ଆଡେ କୋଉଠି ସେ ମାଉସୀଙ୍କ ଘରେ ଅଛନ୍ତି।
ହଁ ତାଙ୍କ ଘର ଟା ଆମରି ଏଇପଟେ।
ଓହୋ ତମେ ସବୁ ସେଇ ପଟୁଆ ଅଛ।
ହଁ ନା ବହୁତ ଜିଲ୍ଲାର ପିଲା ଅଛନ୍ତି ବା ଭିନ୍
ଉଁ ଭଏସ୍ କଟିଲା କଣ କହିଲ?
ମୁଁ କହିଲି ବହୁତ ଜିଲ୍ଲାର ପିଲା ସବୁ ଅଛନ୍ତି।
ହୁଁ ହୁଁ।
ଶୁଭୁଚି।
ହଁ ହଁ ଶୁଭିଲା।
ସେ ପା ପବନ ଏଇରା ଦେଲାଇ ଯେ ଆମ ଏଠି ଯୋଉାଟିକି ବାତ୍ୟା ହବ।
ଆମର ଉଠେଇକି ଆଇଲାଣି ତମମାନଙ୍କର ହେଇସାଇଲେ ଆମର ହବ ହେଲା। ଲାଇନ୍ ଅଛି ତମର ନା ନାଇଁଲା? ମୁଁ କହିଲି ଲାଇନ୍ ଅଛି ନା ଲାଇନ୍ ନାଇଁ?
ଉଁ ନାଇଁ ଲାଇନ୍‌ ନାହିଁ ବୋଧେ।
ଓହୋ, ତମେ ସବୁ ଆ ଦେହରେ କେବେଠୁ କଲଣି?
ନଁ ଆମେ ମୁଁ ତ ଏଠି ରହିଲିଣି ବର୍ଷେ ଖଣ୍ଡେ ହେଲାଣି।
ପଢା ସହିତ ଇଏ କରୁଥିଲ ନାଇଁ?
ହୁଁ ହୁଁ, ସେଇବା ମୁଁ କହିଲି। କଲେଜ ଝା ଯାଇନି ବୋଲି ଆକୁ ସବୁ ପାଇଛି ତାକୁ ଯାଇଥିଲେ ତୋ ସାଙ୍ଗସାଥିଙ୍କ ମେଳରେ
ମେଳରେ ଟା ଆକ୍ଚୋଚୋଲି ସତ କଥା ହଁ, ଯଦି କଲେଜ ଯାଇଥାନ୍ତ ସିଏ ଗୋଟେ ମଜା ମସ୍ତିରେ ଯାଇଥାନ୍ତା, ହେଲା। ତା ଦେହରେ ଆଉ ଆକୁ କେତେବେଳେ ବି କରିଥାନ୍ତ।
ତାପରେ ଭବିଷ୍ୟତରେ ଫ ମାନେ ପସ୍ତେଇଥାନ୍ତ୍
ଫଳଟା ବହିଯାଇଥା ଆମେ ଯେମିତି ବାବା ଖାଲି ମସ୍ତି, ଓନ୍ଲି ମସ୍ ଥିଲା। ପ୍ଲସ୍ଥ୍ରୀ କଥା ତମେ ତ ଜାଣିଥିବ ଆଉ। ହଁ, ହେଇ ଗୋଟେ ରାତିରେ ପାଠ ପଢିକି ଏକ୍ଜାମ୍ ଦବା କଥା ଆଉ କିଛି ନାହିଁ।
ହଁ। ହଁ ହଁ ଏମିତି ସବୁ ଚାଲିଛି ଆଉ।
ଆଲୋ, ଯାହା ଚାଲିଛି ଭଲରେ ଚାଲିବା ଦରକାର।
ହଁ, ହଁ, କର୍ମଟା ଭଲ ହେଲେ ତ ସବୁ ଭଲ ହବ ଆଉ।
ଆଉ, ତମେ କିଏ ଘରେ ମାମା, ତମେ ଆଉ କିଏ ତମ ବାବା ନା?
ହଁ।
ହାଲୋ, ଆଉ ମା ଜେଜେ?
ହୁଁ।
ଅଁ, ହଁ। ତମ ଭଏସ୍‌ ଟୋଟାଲ୍ କଟୁଚି।
ମୋ ନେଟୱାର୍କ ପାଉନି, ମୁଁ କଣ କରିବି? ଆଉ କୋଉଠି ବସିବି କହନାଇ, ଯାଉଛି, ନହେଲେ ଟାୱାର ଖୁଣ୍ଟି ଉପରେ ବସିବି।
ଏ ନାଇଁ ସତରେ ବିଶ୍ଵାସକର, ଜିଓଟା ମାନେ ସ କଣ ଆଉ କହିବି, ଯେତେବେଳେ ଗୋଟେ କିଛି କାମ ଥିବ, ଜିଓ ଠିକ୍ ଟାଇମ୍ ରେ ଧୋକା ଦବ।
ଅ ଆଉ କୁହନି, ମାନେ ଚଳୁଥିବ ଠିକ୍ ସମୟରେ ତମର କାମ ଦବନି।
ମାନେ ରହିଯିବ, ମାନେ ଭିତରେ ଯୋଉ ରାଗ ଲାଗୁଥୁବ ତାପରେ ପ୍ରୋସେସିଂ ହେଇ ପଡ଼ିଯିବ।
ହଁ, ପା।
ଯଉଟା, ଗୋଟେ ଗୋଟେ ଗାଁ ଗାଁରେ ଗୋଟେ ଗୋଟେ ଟାୱାର ଦରକାର ହେଲାଣି ଜିଓ ଟାୱାର।
ହଁ। ଜିଓ ଟାୱାର ହବ, ତାପରେ ପକ୍ଷୀ ଆଉ ରହିବେନି।
ହଁ ମୁଁ କହିଲି ଫାଙ୍କା ଅଛ ଆଉ ଥରେ କରିଦେବି କଲ୍?
ହଁ ହଁ।